ହ୍ୟାଲୋ।
ଶୁଭ ସକାଳ।
ଶୁଭ ସକାଳ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏଇ ବସିଛି ଆଉ ଆଉ ତମକୁ ଟିକେ କଲ୍ କରିଥିଲି ଗୋଟେ ମାନେ ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ କଥା କହିବା ପାଇଁ। ତ ଯଦି ଆପଣ ଫାଙ୍କା ଅଛନ୍ତି ତାହେଲେ ତୁତ କଥା ହେଇପାରିବେ।
ଆଜ୍ଞା ଆଜ୍ଞା ମୁଁ ଫାଙ୍କା ଅଛି ଆପଣ କୁହନ୍ତୁ।
ଆଛା ଆଛା ଆଉ ଶୁଭ ସକାଳରେ ଉଠିକିନି ଆପଣ ଅ କଣ କରିଛନ୍ତି ମାନେ ନିତ୍ୟ କାମ ସରିଲାଣି ନା ସରିନି?
ହଁ ସକାଳୁ ଉଠିଲି ଘର ଖରିକି। ବେଡସିଟ୍ ଝାଡ଼ିଲି ଫୁଲ ତୋଳିଲି ବାସନ ଧୋଇଲି। କ୍ଷୀର ବସେଇଲି।
ଆଚ୍ଛା ଆଚ୍ଛା ତାହେଲେ ତମେ ଏତେ ସାରା କାମ କରି ଏତେ ସାରା ତମେ କାମ କରିଛ ମୁଁ କାମ କରିଛି ମୁଁ ପ୍ରଥମେ ଉଠିଲି ଘର ଦୁଆର ଖରକା ଖରି କଲି ତାପରକୁ ଗାଧେଇ ପାଧେଇ ପୂଜା କଲି ଠାକୁରଙ୍କ ପାଖରେ ପ୍ରାର୍ଥନା କଲି। ତାପରେ ଚା ବିସ୍କୁଟ ଖାଇଲୁ, ତାପରେ ରୁଟି ଆଉ ରୁଟି ଭଜା ତିଆରି କଲି, ଖାଇଆଙ୍କୁ ଦେଲି। ତାପରେ ଏଇ ଛୋଟ ଛୁଆଟେ ନା ଉଁ ମୋ ଭାଇଙ୍କ ଝିଅ, ତା ବିଷୟରେ କଥା ହେବେ ବୋଲି, ମୁଁ ଫୋନ୍ କରିଥିଲି। ସେ ଏତେ ଛୋଟ ଛୁଆ, ମୋବାଇଲ୍ ଦେଖିକିଣି, ଯୋଉ ଖାଉଚି, ପିଉଚି ମୋବାଇଲ୍ ବିନା ସେ ବଞ୍ଚି ପାରୁନି, ତ ତା ବିଷୟରେ ଟିକେ ଆଲୋଚନା କରିବା ପାଇଁ ମୁଁ ତମକୁ ଫୋନ୍ କରିଥିଲି, ବୁଝିପାରିଲେ? ଆଉ ଏମିତି ଛୋଟ ଛୁଆଙ୍କୁ ମୋବାଇଲ ଦେବାଟା ବହୁତୁ ଉଁ ଖରାପ, କାରଣ ଆମେ ଚାହୁଁଛୁ, ଆମେ ଅଳ୍ପ ସମୟ ଭିତରେ ଆମର ଜଲ୍ ଦି ଜଲ୍ ଦି କାମ ସରିବା ପାଇଁ, ଆମେ ଛୋଟ ଫୋନ କୁ ଛୋଟ ପିଲାଙ୍କୁ ଫୋନ ଦେଇ ଦଉଚୁ, ଯେମିତି ଧର ସିଏ ଖାଉଚି ଆମେ ତାକୁ ଯଦି ଖୋଇ ଦଉଚୁ ବୁଲେଇବାଲେଇ ନେଇ, ତାକୁ ଦି ତିନି ଘଣ୍ଟା ଲାଗୁଚି ତ ସିଏ, ଯଦି ମୋବାଇଲ ଟି ଧରେଇ ଦଉ ଚୁ, ସିଏ ସାଙ୍ଗେ ସାଙ୍ଗେ ଦଶ ମିନିଟ୍ ଭିତରେ ଖାଇ ଦଉଚି, ତ ଆମର ସମୟ ବଳି ପଡିଲା କିନ୍ତୁ ଆମେ ଭାବି ପାରୁନ ଯେ, ଆମ ସମୟ ବଳେଇଆ ପାଇଁ ତାଙ୍କର କେତେ ଯେ କ୍ଷତି ହଉଚି ସେଇଟା ଆମେ କଳ୍ପନା କରିପାରୁନେ।
ଆଜ୍ଞା, ସେଟା ସମ ସବୁ ବାପା ମାଆଙ୍କୁ ବୁଝିବାକୁ ପଡିବ ନା ଆଉ।
ଅ ସବୁ ବାପ ମା, ସମସ୍ତେ ଯଦି ବୁଝି ଯାଆନ୍ତେ ନା, ତାହେଲେ ଏମିତି ଛୁଆଙ୍କର ଭବିଷ୍ୟତ ନଷ୍ଟ ହୁଅନ୍ତାନି। ବର୍ତ୍ତମାନ ତାଙ୍କର ଛୋଟ ଛୁଆଙ୍କର ମସ୍ତିଷ୍କ କେତେ ସୂକ୍ଷ୍ମ? ସେ ସବୁ ମୋବାଇଲ୍ ଧାରା ପଶିଲେ, ବର୍ତ୍ତମାନ ମୋବାଇଲ୍ ତେବେ ଅଶ୍ଳୀଳ ଅଶ୍ଳୀଳ ଫଟୋ ଭିଡିଓ ଆସୁଚି ତ ସେଗୁଡାକୁ ସିଏ ଦେଖୁଚନ୍ତି ନା ନାଇଁ?
ଆଜ୍ଞା।
ତାକୁ କୁ ପ୍ରଭାବ ପଡିବ, ସେମାନେ କେତେ କ୍ଷତି ମାନେ ତାଙ୍କର ହଉଚି, ତାଙ୍କ ପିତା ମାତା, ତାଙ୍କ ଘର, କେହି ଜାଣି ପାରୁନାହାନ୍ତି। ସେଥିପାଇଁ ଯେହେତୁ ଗୋଟେ ଛୁଆ ନଷ୍ଟ ହେଇସାରିଲାଣି, ମୁଁ ଶୁଣିବାକୁ ପାଇଚି ଯୋଉ ଆପଣଙ୍କ ଭାଇଙ୍କର ବି ପୁଅଟିଏ ଅଛି, ଖାଲି ମୋବାଇଲ୍ ଦେଖିକି କଣ ଖାଉଚି, ମୁଁ ସେ ସେଥିପାଇଁ ଫୋନ କରିଥିଲି, ତା ଏବେ ଏବେ ସିଏ ତ ଛୁଆ ନା, ଯୋଉ ଖାଉଚି, ଆମର କଣ ଇଏ ଛଅ ମାସ ହେଲା ଖାଇକି, ମୋବାଇଲ୍ ଖାଇକି ତା ମସ୍ତିଷ୍କ ନ ଖରାପ ହେଲାଣି, ମୁଁ ସେ ଏଥିପାଇଁ ଆପଣଙ୍କୁ କରିଥିଲି, ଯେ ଆପଣ ଆଉ ତାଙ୍କୁ କେମିତି ଆପଣଙ୍କର ଚୋଉ, ଉଁ ପୁଅ ଭାଇ ପୁଅ କଣ ସିଏ କହୁଚି, ଟିକେ ବିଷୟରେ କହିଲ?
ସିଏ ସକାଳୁ ଉଠିବ ମାନେ, ତାର ମୋବାଇଲ ଟା ଦରକାରେ। ବୁଝିପାଇଲେ? ସେ ମୋବାଇଲ ବିନା କିଛି ମୋବାଇଲ ବିନା କିଛି କରିବନି, ବୁଝିପାଇଲେ? ତାର ସକାଳୁ ସକାଳୁ ମୋବାଇଲ ଦରକାରେ। ମୋବାଇଲ ଦେଖିଲେ ଉଠିବ, ନହେଲେ ଉଠିବନି, ବୁଝିପାଇଲେ? ତାପରେ ଯେତେବେଳେ ସକାଳୁ ତାପରେ ବ୍ରସ୍ କରାହବ, ବ୍ରସ୍ କରାହବା ବେଳେ ବି ମୋବାଇଲ୍ ଦେଖିବ। ବୁଝିପାଇଲେ, ତାପରେ ଖା ଖାଇଲା ବେଳେ ବି ତାକୁ ବହୁତ ମୋବାଇଲ୍ ଧରିଲାଣି ଏଥରକ।
ହଁ ଆଚ୍ଛା। ଓ ସେ ମୋବାଇଲ ଦେଖିକି ଏମିତି ସବୁ ସମୟ କୁ ଅତିବାହିତ କରି ଏମିତି ତା ଜୀବନକୁ ସେ ନଷ୍ ଟ କଲାଣି। ଠିକ ଅଛି, ଏବେ ବି ବହୁତ ସମୟ ଅ ଛି। ଯଦି ଆପଣ ଚାହିଁବେ, ଆପଣଙ୍କର ଏଇ ଚେଷ୍ଟା କ ଫଳରେ, ଗୋଟେ ଛୁଆର ଜୀବନ ଭବିଷ୍ୟତ ଉଜ୍ଜଳ ହେଇକି ରହିବ। ଯେମିତି କିି ତାକୁ ବୁଝାନ୍ତୁ। କିମ୍ବା ତାଙ୍କ ବାପା ମାଙ୍କୁ ବୁଝାନ୍ତୁ। ଆଉ ଏବେ ବି ସମୟ ଅଛି, ତାଠୁ ମୋବାଇଲ ଟିକେ ନେଇକି ତାକୁ ଯେମିତି ବୁଲେଇକିଣି, ଗ ଗ କହିିକିଣି ଖୁଏଇ ଦିଅନ୍ତୁ, କିମ୍ବା ତାକୁ ଉଁ ଖେଳନା ଦେଖେଇକିଣି ଖୋଇଦିଅନ୍ତୁ। ବୁଝିପାରିଲା ନା? ଏବେ ତ ଦେଖୁଛ, ଅ ବହୁତ ସାରା ମାନେ ଗୀତ ନା ଚ ସବୁ ଆସୁଛି ନା, ତ ବହୁତ ଖରାପ ଆସୁ ଛି। ଭଲ ଯେତିକି ଆସୁନି ଖରାପର ଦୁଇ ଗୁଣ ଆସୁଛି। ତ ଏବେଠୁ ଯଦି ସେମାନେ ଦେଖିବେ ନା, ସେମାନଙ୍କର
ଉପଯୋଗ କରିବା ଅପେକ୍ଷା ସେମାନେ ଖରାପ ଉପଯୋଗ କରୁଛନ୍ତି।
ହଁ, ଆଚ୍ଛା, ଆଚ୍ଛା। ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ ଭବିଷ୍ୟତରେ।
ଛୋଟ ପିଲା କଣ, ବଡ ପିଲା ବି ବହୁତ ମାନେ ପାଠ ପଢିବା ବୟସରେ ମାନେ ବେଶୀ ପାଠ ନ ପଢିକି ସେମାନେ ମୋବାଇଲର ୟୁଜ୍ କରୁଛନ୍ତି, ମାନେ ଧରକ ବାହାନା କରିକି ମୋବାଇଲ ନେଇ ଆଇଲେ, ମୋବାଇଲ ବସିକି ଦେଖିଲେ। ବୁଝିପାଇଲେ? ପାଠପଢାର ବାହାନା କରି, ବସି ମୋବଇଲ ନେଇ ଆଇଲେ, ମୋବାଇଲ ବସିକି ଦେଖିଲେ।
ଓହ, ଆଚ୍ଛା, ଆଚ୍ଛା, ଏଇ ମୋବାଇଲ ଗୁଡାକୁ ସିଏ ଜାଣି ପାରୁନାହାନ୍ତି, ଏ ମୋବାଇଲ ଯେତିକି ଭଲ ସେତିକି ବି ଖରାପ। ମୋବାଇଲ ଆସିଛି, ଭଲରେ ବ୍ୟବହାର କରିବା ପାଇଁ, ଧର ଆମେ ଗୋ ଗୋଟେ ପ୍ରଶ୍ନର ଉତ୍ତର ଜାଣିନେ, ଆମେ ସେଠି ପ୍ରଥମ ମୋବାଇଲରେ ଯାଇକି, ଗୋଟେକୁ ପ୍ରଶ୍ନକୁ ଦେଖି ଉତ୍ତରଟେ ପାଇପାରିବା। କିମ୍ବା ଆମେ ଗୋଟେ ରୋଷେଇ କି ଜାଣିନେ, ଆମେ ଯାଇକି ଗୋଟେ ରୋଷେଇର ଭିଡିଓ ଦେଖିଲେ, ଆମେ କିଛି ଜାଣିପାରିବା। ତ ଯଦି ଆମେ ଏମିତି କି ଛି ପ୍ରୋବ୍ଲେମ୍ ମାନେ ଅସୁବିଧା ହଉଛି ନା। ଏ ଲୋକମାନଙ୍କୁ ବହୁତ ସହଜରେ ସୁବିଧା କରିବା ପାଇଁ ଆଜି କେତେ ମାନେ ଛୁଆଙ୍କର ଜୀବନ ନଷ୍ଟ ହଉଛି, ଦେଖନ୍ତୁ।
ଆଗରୁ ଆମକୁ, ମାନେ ଆମେ ଆଗରୁ ମୋବାଇଲ ନଥିଲା, କିଛି ନଥିଲା ଲୋ ଲୋକ ପୁଣି ବଞ୍ଚୁଥିଲେ ନା, ବଞ୍ଚୁ ନଥିଲେ।
ଲୋକଙ୍କ ପାଖକୁ ପ୍ରଥମେ ଚିଠି ଆସୁଥିଲା, ଡାକଘର ଇଏରେ, କିନ୍ତୁ ଏଥରକ ମୋବାଇଲ ହେଇବାରୁ ଆମ ପାଖକୁ ଖୁବ୍ ଶୀଘ୍ର ଚିଠି ପଳେଇ ଆଉଛି, ଯୋଉ କଥାଟା ଆମେ ବହୁତ ଉଁ ଡେରିରେ ଶୁ ଶୁଣିବାକୁ ପାଉଥିଲେ, ସେ କଥାଟା ଆମେ ବହୁତ ଶୀଘ୍ରରେ ଏଥିରେ ଶୁଣିବାକୁ ପାଉଛୁ। ଏଟାରେ ଗୋଟେ ମୋବାଇଲର ବି ଗୋଟେ ଲାଭ ହଉଛି, କିନ୍ତୁ ଛୁଆ ତ ବେକାର କରିଦଉଛନ୍ତି ମୋବାଇଲକୁ ଧରିକି ଆଉ।
ହଁ।
ବୁଝିପାଇଲେ?
ହାଲୋ।
ଆଚ୍ଛା ଆଚ୍ଛା ତାହେଲେ ଏମିତି ସବୁ ଅ- ଅସୁବିଧା ହଉଚି ନାଇଁ? ସେ ଆପଣ ଟିକେ ଏ ଯଦି ଆପଣଙ୍କ ପରିବାରଠୁ ଯଦି ବୁଝେଇ ବାଝେଇ ପିଲା ଛୁଆଙ୍କୁ ଉଁ- ଯଦି ମୋବାଇଲଠୁ କିଛି ଦୂରରେ ରଖିବା ତ ସେମାନଙ୍କର ଉଜ୍ଜଳ ଭବିଷ୍ୟ ସତ ରହିବ ତ ସେଥିପାଇଁ ଟିକେ ଦୃଷ୍ଟି ଦେବେ ଆଉ ଆଉ ଆପଣଙ୍କର ଅଁ- ସବୁ ଚତ୍ ଚତୁଃପାର୍ଶ୍ଵରେ ସବୁ ଯେଉଁମାନେ ସବୁ ଅଛନ୍ତି ସେମାନଙ୍କର ସବୁ ପିଲା ଉଁ ଯଉ ଘର ପାଖରେ ଯଉ ଘର ସେ-ସେମାନେ ବି ଏମିତି ମୋବାଇଲ ବ୍ୟବହାର କରୁଛନ୍ତି।
ଆଜ୍ଞା ସବୁ ସବୁ ବଡ ପିଲା କଣ ଛୋଟ ପିଲା କଣ ସବୁ। ଗୋଟେ ଛୁଆ ଦଶମ ପରୀକ୍ଷା ଦବ ସେ ମୋବାଇଲ୍ ଧରିକି ବୁଲୁଚି।
ଓ ଆଚ୍ଛା ଆଚ୍ଛା ଦଶ୍ -ତାହଲେ ଏମିତି
ମାନେ ପରୀକ୍ଷାରେ ଆଉ ଚିନ୍ତା ନାହିଁ ତାଙ୍କର ମୋବାଇଲ୍ ଏତେ ଚିନ୍ତା।
ଆଛା ଆଛା। ତାହେଲେ ବହୁତ୍ ସାରା ମୁଁ ଦେଖିଲିଣି ଏଇ ମୋବାଇଲି ବହୁତ୍ ସାରା ଜୀବନ ନଷ୍ଟ କରୁଚି ଏବେ ତ ଦେଖୁଚ ନା ମୋବାଇଲିରେ ଯଉ ଆମେ ଯଦି ଖେଳୁଚେ ଖେଳରେ ଯଦି ହାରି ଯାଉଚେ ମୋ-ମାନେ ଆତ୍ମହତ୍ୟା ଲୋକ କରୁଚନ୍ତି ଏଗୁରା କିଛି ଠିକି ନୁହେଁ ତ ଆମେ ସେଥିପ୍ରତି ଟିକେ ସ ସତର୍କ ହବାକୁ ଚେଷ୍ଟା କରିବା ଯେତେ ମୋବାଇଲ୍ ଠୁ ଦୂରରେ ରହିବା ଆଉ ଆମେ ଆମର ଉଁ- ମାନେ ନିଜ ବୁଦ୍ଧି ବିବକରେ ଯଦି ଆମେ ଗୋଟେ ଛୁଆକୁ କିଛି ବୁଝେଇ ପାରିବା ଗୋଟେ ବାପା ମାକୁ ବୁଝେଇ ପାରିବା ସେ ବାପ୍ ମା ଯାଇ ଆଉ କିଛି ଲୋକଙ୍କୁ ବି ବୁଝେଇ ପାରିବେ ସେ କିଛି ଜଣ ଯାଇ ଆଉ କିଛି ଜଣଙ୍କୁ ବି ବୁଝେଇ ପାରିବେ। ଏହାଫଳରେ ଆମେ ମାନେ ସମସ୍ତ ଜୀବ- କିଛି ର କିଛି ଜୀବନକୁ ଆମେ ରକ୍ଷା କରିପାରିବା। ତ ଆମେ ସେଥିପ୍ରତି ଟିକେ ଦୃଷ୍ଟି ଦେବାକୁ ଚାହିଁବା ଆଉ।
ଆଜ୍ଞା। ଆଉ ଇଏ କଣ ଏତିକି ଆହୁରି ବି ଅଛନ୍ତି କେତେଟା ପିଲାମାନେ ଯଉ ମୋବାଇଲ୍ ୟୁଜ୍ କରୁଚନ୍ତି କରୁଚନ୍ତି ତ ମାନେ କିଛି ହଁ -ହଁ ମୋବାଇଲ୍ ଯଉ ବ୍ୟବହାର କରୁଚନ୍ତି ସେମାନେ ଖରାପ୍ କାମରେ ବ୍ୟବହାର କରୁଚନ୍ତି ଯେମିତି କି ଫଟୋ ଇଏ କରିବା। ବୁଝିପାରୁଥିବେ ସେ ସବୁରେ ବି ସେମାନେ ଇଏ କରୁଚନ୍ତି। ଆଉ ଏ ଯଉ କହୁଚନ୍ତି ମୋବାଇଲ୍ ରୁ ପଇସା ନେଇ ଯାଉଚନ୍ତି ଏଇଗୁଡା ବି ଯଉ ସଉ ଖରାପ୍ କାମ ଗୁଡା କରୁଚନ୍ତି ଏ ସବ ମୋବାଇଲ୍ ରୁ ଶିଖିକି କରୁଚନ୍ତି ନା ଆଉ କଉଠୁ କରୁଚନ୍ତି।
ଆଚ୍ଛା ଆଚ୍ଛା- ଆଚ୍ଛା। ହଁ ତାହେଲେ ଏତେ ସାରା ମାନେ ସମସ୍ତଙ୍କର ରହୁଚି ମାନେ ଏ କିଛି ମାନେ ଯଦି ଛୋଟ ଛୁଆଟେ ବି ମୋବାଇଲ୍ ଦେଖି ଖାଉଚି ଉଁ- ମାନେ ଦଶମ ଶ୍ରେଣୀ ପାଠ ପଢୁଥିବା ପିଲା ବି ମୋବାଇଲ୍ ଦେଖିକିନି ବର୍ବାଦ ହଉଚନ୍ତି ବଡ ପିଲା ବି ଏମିତି ଫଟୋ ଭିଡିଓ ନେଇ କରୁଚନ୍ତି ତାହେଲେ ଦେଖନ୍ତୁ ମୋବାଇଲ୍ ଗୋଟେ ଛୋଟଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ପ୍ରତି ବି ବିପଦ କରୁଚି। କିନ୍ତୁ ମୋବାଇଲ୍ ହେଇଥିଲା ମାନେ ସା- ମାନେ ମୋବାଇଲ୍ ଦରୁ ଆମେ ବହୁତ୍ ସାହାଯ୍ୟ ପାଉଛୁ ବୋଲି ଆମେ ମୋବାଇଲ ବ୍ୟବହାର କରିବାକୁ ଆସିଛୁ।
ସେଥିପାଇଁ ମୋବାଇଲ୍ ହେଇଥିଲା ମୋବାଇଲ ଏତେ ଇଏ ଏମିତି କରିବେ ବୋଲି ଆମେ କଣ ଜାଣିଥିଲେ।
ଆଚ୍ଛା ତାହେଲେ ମୁଁ ଆଜି ଆପଣଙ୍କୁ କଲ କଲାଠୁ ବହୁତ କିଛି ଶିଖ ଶିଖିବାକୁ ପାଇଲି ଆଉ ଆପଣଙ୍କ ସହିତ କଥା ହେଇକି ବି ଭଲ ମାନେ ମୁଁ ଆମ ପୁଅ କଥା କହିବି ବୋଲି ଫୋନ କରିଥିଲି। ମୋବାଇଲ ବିଷୟରେ କିନ୍ତୁ ଆପଣଙ୍କର ସେ ଏରିଆରେ ଅଞ୍ଚଳରେ ଏତେ ତାର ଅସୁବିଧା ହଉଛି ମୁଁ ଦେଖିକିଣିବି ଜାଣିପାରୁଛି ଆଉ ମୁଁ ଆଶା କରୁଛି ଆପଣ ବି ଟିକେ ସତର୍କ ହେବେ। ଆଉ ଯଦି ଆପ ଆପଣ ସମସ୍ତଙ୍କୁ ବୁଝେଇକିଣି ଭଲ ବାଟକୁ ଆଣିବେ ତାହେଲେ ବହୁତ କିଛି ବି ହେଇପାରିବ। ଆଉ ଆପଣଙ୍କୁ ମୋ ସହିତ କଥା କେମିତି ଲାଗିଲା କୁହନ୍ତୁ?
ହୁଁ ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ଠାରୁ ବି ମୁଁ ବହୁତ କିଛି ଶିଖିବାକୁ ବି ପାଇଲି। ମୁଁ ସେଇଥିପାଇଁ ବହୁତ ଖୁସି ଆଉ ବହୁତ ଧନ୍ୟ ମନେ ବି କରୁଛି। ଅ ଟିକେ ଦୟା କରିକି ଛୋଟ ଛୁଆଙ୍କୁ ଟିକେ ଦୂରେଇକି ରଖିବେ ମୋବାଇଲରୁ ଆଉ।
ଆଚ୍ଛା ଆଚ୍ଛା ହଁ ମୁଁ ଆପଣଙ୍କ କଥା ନିଶ୍ଚିନ୍ତ ରଖିବି। ଆଉ ରଖିବାକୁ ମଧ୍ୟ ଚେଷ୍ଟା ବି କରୁଛି। ଆଉ ଏମତି ବି ମୋବାଇଲ ଆଉ ନା ଆମ ଭାଇ ପୁଅଙ୍କୁ ଦେବି ନା ଏଇ ଏ ଆସୋ ପୋଷୋରେ ଯୋଉ ଅଛ ଅଛନ୍ତି ଯି ଆଖପାଖରେ ତାଙ୍କୁ ବି ବାରଣ କରିବାକୁ ଉ ଅନୁରୋଧ କରିବି ଆଉ ଆଉ ଯଦି ଆପ ଆପଣଙ୍କୁ ସମୟ ଥିବ ଆପଣଙ୍କର କିଛି ଅସୁ ଯଦି ସମୟ ଥିବ ମୁଁ ଆଉ କିଛି ସମୟ ଆପଣଙ୍କ ସହିତ ପରେ କଥା ହେଇଯିବି ଆଉ। ଆଜ୍ଞା ରଖୁଛି ଆଜ୍ଞା ନମସ୍କାର।
ନମସ୍କାର। ନମସ୍କାର।